ହ୍ୟାଲୋ।
ହଁ କଣ କରୁଥିଲ?
ଏଇ ଖାଇବାକୁ ଦେଇକି ଖାଇ ଖୁଆଇକି ଏଇନା ଆସିଲି ଆଉ।
ଓହୋ ଆଉ କଣ ରୋଷେଇ କରିଚ?
ରୋଷେଇ ହେଇଛି ଆମର ଡାଲମା ହେଇଛି ଛୁଇଁ ଆଳୁ ଭଜା ଆଉ ବାଇଗଣ ଆଳୁ ପୋଟଳ ମସଲା ଦେଇକି ଭଜା ହେଇଛି। ଦହି। ଆଉ ଆଳୁ ସିଝା ଆଉ।
ଇଏ ଅଫ୍ ସିଜିିନ୍ ରେ ଛୁଇଁ କୋଉଠୁ ଆଣୁଛ?
ଏଇ ମାର୍କେଟରୁ।
ବଢ଼ିଆ ହେଲ୍ଦି ଖାଦ୍ୟ ସ୍ ଭଲ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଆଉ।
ହୁଁ।
ଆଉ ସମସ୍ତେ ଖାଇ ପିଇସାରିଲେଣି?
ନାଇଁ ନନା ଖାଉଛନ୍ତି ଅପା ଖାଇନି ପୁଅଟେ ଖାଇନି। ଏମିତି ଖାଇନାହାନ୍ତି ଅଧା ଅଧା ଖାଇଛନ୍ତି ଅଧା ଅଧା ଖାଇନାହାନ୍ତି ଆଉ।
ଓହୋ ଯାହା ସବୁ ତମ କିଣାକୁଣି କରି ଖାଉଛ ପରିବା ବାଇରେ କିଛି ଲଗେଇନ?
ହୁଁ କଣ ଗୋଟେ ଗୋଟେ ଲାଗିଛି ଆଉ ସବୁ କିଣା ଆଉ।
ଓହୋ ଆଜିକାଲି କିଣାରେ ଯୋଉ ରାସାୟନିକ ସାର ଦିଆହଉଛି। ଆକୁ ଖାଲି ରୋଗ ବାଗ କିଣିବା କଥା।
ହୁଁ।
ପଇସା ଦେଇକିନା, କିଛି ଗୋଟେ ମାନେ ଭଲ ଜିନିଷ ନାହିଁ। ଅଫ୍ ସିଜିିନ ରେ ଯେକୌଣସି ଜିନିଷ ନ ମିଳିବା କଥା ବି ମିଳିଯାଉଛି। ଆଗ୍ ଆଗରୁ କଣ ସିଜିନ୍ ୱାଇଜ ସେ ମିଳେ। କୋବି ଥରେ ଆଣିଥିଲେ ଯେ କୋବି ଭିତରୁ ଏତେ ପୋକ ବାହାରିଲା ସେ କୋବି ଟା ମାନେ ନେଳି ମାନେ କ ମାନେ ନେଳି କଲରାକୁ ନେଳିକି ପିତା ଲାଗୁଛି କଲରା ଛଡା ଆଉ ଜେକ୍ ଯେକୌଣସି ପରିବା ପିତା ଲାଗେ ସେଟା ହେଲା ବିଷାକ୍ତ ସେମତି ନେଳି ହେଇଯାଇଛି ପୁରା। ଫୋପାଡ଼ି ଦେଲୁ ଗୋଟା ଟା ଆଙ୍କ ଅଶି ଟଙ୍କା ନା କେତେ ଟଙ୍କା ଦେଇ ଆଣିଥିଲୁ ଫୋପାଡ଼ି ଦେଲୁ।
ଓହୋ।
ଭଲ ଜିନିଷ ନୁହେଁ ନା ଦେହ ପାଇଁ ଖରାପେ ଏ ସବୁ ଖାଇଲେ ରୋଗ ବାଗ ହବ। ଆଗକାଳେ କିନ୍ତୁ ଜେଜେବାପା ମା ହେରିଆ ସବୁ ଭଲ ଜିନିଷ ଖାଉଥିଲେ ବୋଲି ସେମାନେ ବହୁତ ଦିନି ବିନାଶ ମାନେ ଦେହ ଖରାପରେ ସୁସ୍ଥ ହୋଇଇକି ବଞ୍ଚିଥିଲେ। ଆଜିକାଲି ତିରିଶି ଚାଳିଶି ବର୍ଷରୁ ଡାଇବେଟିସ୍ କୋଲେଷ୍ଟ୍ରୋଲ ହାର୍ଟ ଫାର୍ଟ ଦୁନିଆ ରୋଗ ବାହାରିଲାଣି।
ସବୁ ତ ବାହା
ଏ ଖା ଖାଦ୍ୟ ଯୋଗୁ ଆଉ ଖାଦ୍ୟ ଆଉ। ପାନୀୟ ଯୋଗୁଁ ହେଇ ରୋଗ ବାଗ। ଆଉ କଣ? ଆଉ ତମେ କୁଆଡେ ବୁଲାବୁଲି କରିଛ ସବୁ କୁଆଡେ କୁଆଡେ ଯାଇଛ ବୁଲାବୁଲି କରିବାକୁ?
ଏଇ ଘଟଗାଁ, ପୁରୀ, କପିଳାସ ଆଉ ବିରଜା
ହଁ ବିରଜା କୋଉଠି କହିଲ?
ଏଇ ଯାଜ ଫଡ଼ରେ।
ଯାଜପୁର ଟାଉନ ହଁ ଜାଣିଛି ଯେ ହେଲେ ଯାଇନି କେବେ ଯିବାକୁ ଭାରି ଇଚ୍ଛା ହଉଛି ଡୋରି ଲାଗିନି ଦେଖିବା। ମା କେବେ ଡାକିବେ ଯିବା। ପୁରୀ ଯାଇଥିଲୁ କପିଳାସ ତ ପାଖରେ ତାରିଣୀ। ଆଉ ସବୁ ଦେଖୁ ସମ୍ବଲପୁର।
ହଁ ସମଲେଇଠାକୁର ଘଣ୍ଟେଶ୍ଵରୀ।
ହୁଁ
ଏ ସବୁ ଯାଇଛୁ ଆଉ।
ଆଉ ଚିଲିକା।
ନା ଯାଇନି।
ସେପେଟ ଲାଇନ୍ ଯାଇନ?
ହୁଁଁ
ପୁରୀ କେତେ ଥର ଗଲଣି?
ପୁରୀ ଚାରି ପାଞ୍ଚ ଥର।
ହଁ ହଁ ପୁରୀ ଗଲେ କଣ ସବୁ ନେଇକି ଆସ ପୁରୀରୁ?
ପୁରୀରୁ ସବୁ ଜିନିଷ ପଡିଥାଏ ସି ବିଚ ରେ। ଚା ଯୋଉ ଇଏ ଆମର ବ୍ୟାଗ ଡ୍ରେସ ଛୁଆଙ୍କର। ଆଉ ଠାକୁରଙ୍କ ଜିନିଷ ସବୁ। ଶଙ୍ଖ ସବୁ ଜିନିଷ ଆଉ। ବଢିଆ ବଢିଆ ସି ବିଚ ରେ ବି ଏଠି ପଢିଛି। ଯୋଉ ଦୋକାନ ସବୁ ଛୁଆଙ୍କ ଖେଳନା ତମର ଉଁ ଶାଢୀ ଫାଢି। ବି ବଢ଼ିଆ ପଡ଼ିଛି ଦୋକାନ ସବୁ ଆଣୁ ଆଉ।
ହୁଁ ହୁଁ ଆଉ ଇଏ ଶଙ୍ଖା ଚୁଡ଼ି ଫୁଡି ଆଣନା
ହୁଁ ହୁଁ ସେଇ ପୁରୀ ପିଓର ଶଙ୍ଖରେ ଶଙ୍ଖା ଯଉ ତିଆରି।
ହଁ ସେଠି ବଢ଼ିଆ ବଢ଼ିଆ ଶଙ୍ଖ ମିଳେ ଶଙ୍ଖ ବି ମିଳେ ମାନେ ଶଙ୍ଖ କାମ ଆଣିଥିଲି। ଶଙ୍ଖ ବି ଆଣିଛି ଏଥର ଯାଇଥିଲି ଥରେ ଶଙ୍ଖ ନେଇକି ଆସି ପିଓର ଶଙ୍ଖ। ପୁରା ତା ଭିତରେ ହିଁ ଶଙ୍ଖ ଭିତରେ କଣ ପୋକଟି ନଥାଏ କି? ସେ ପୋକ ମରି ମରି ଶୁଖିଯାଇଛି ସେଇଟା ମାନେ ପାଟିରେ ଦେଲାବେଳେ ପୁରା ଆଇଁଷି ଲାଗୁଛି ସେଇ ଶଙ୍ଖ ପୁରା ବଜେଇକି ସେଠି ଧରିକି ଆସିଥିଲି। ଭଲ ମାନେ ପିଓର ଶଙ୍ଖ ଆଉ ତ ଗୋରେ ଏରା ସବୁ ଡୁପ୍ଲିକେଟ୍ ବି ମିଳୁଛି ଆଜିକାଲି।
ହଁ ସବୁ ପ୍ରକାର ମିଳୁଛି ସେଠି ଅଛନ୍ତି ମାନେ ପିଓର ଶଙ୍ଖ କୋଉଟା ବି ସବୁ ଜାଣି ହଉଛି। ଯୋଉ କୋଉଟା ପିଓର କୋଉଟା ଇଏ। ଉଁ ସବୁ ଦେଖିକି ଉ ଲୋକ ଅଛନ୍ତି କହିଦେବେ ସେଠିକାର ଲୋକ। କି କେଉଁଟା ହେଉଛି ପିଓର ଶଙ୍ଖ। ତାଙ୍କଠୁ ଦେଖିକି ଆଣିବା କଥା ଆଉ।
ହଁ ଆଉ ସବୁଠୁ କେଉଁ ଜାଗାଟା ତମକୁ ବେଶୀ ଭଲ ଲାଗେ ଏତେ ବୁଲିଛେ ସବୁ ସବୁଠାରୁ କେଉଁ ଜାଗାଟା ବେଶୀ ଭଲ ଲାଗେ।
ପୁରୀ ତ ସବୁଠୁ ଭଲ ଲାଗେ। ଯେତେ ଥର ଗଲେ ବି ନୂଆ ନୂଆ ଲାଗିବ ମାନେ ଯେତେ ଦେଖୁଥିବ ବି ଯେମିତି ଲାଗୁଥିବ କଣ ଗୋଟେ ଦେଖିନି ଛାଡି ଦେଇକି ଆଇଛି ଯେତେ ଦେଖିଲେ ବି ତମକୁ ନୂଆ ନୂଆ ଲାଗିବ। ଆଉ ସେମିତି। ଏ ଏଇ ସମ୍ବଲପୁର ଘଣ୍ଟେଶ୍ଵରୀ ସେ ଜିନିଷ ଟା ବି। ପି ଅ ଭଲ ଲାଗେ। ଆଉ ଆମର ଯୋଉ କପିଳାସ ପାହାଚରେ ଚଢି ଚଢିକା ଯିବ। ସିଏ ଗୋଟେ ଖୁସି ଏମିତି ଆଉ।
ଆଉ ଘଟଗାଁ କେତେ ଥର ଯାଇଛ।
ଘଟଗାଁ ଦି, ତିନି ଦିଥର ଖଣ୍ଡେ ଯାଇଛି।
ଅ ହଁ। ଆଉ କୁଆଡେ ଯାଇଛ।
ଆଉ କୁଆଡେ ଏଇ ତ ଏତିକି ଠାକୁର। ଆଉ ଜଣେ ରାମେଶ୍ଵର ସେ କାମେକ୍ଷ୍ୟା ପଟରେ ଆମର। ଥରେ ଯାଇଥିଲି ଆଉ। ଏଇ ତ ଠାକୁର ଏଇ ଏମିତି ଏତିକି ଦେଖିଛି ଆଉ। ବିରଜା ଏଇ ବର୍ଷେ ଯାଇଥିଲି ନୂଆବର୍ଷକୁ।
ହଁ। ଆ।
ଆଉ ଯୋଉ ଇଏ ମାନେ ପାଖ, ଆଖ ମନ୍ଦିର ସବୁ ବୁଲାବୁଲି କର ଆଉ।
ହୁଁ ହୁଁ ହୁଁ ଏଇଠି ଆମର ଯେମିତି ବୃଦ୍ଧେଶ୍ଵର ହେଲା ସପନେଶ୍ୱର ହେଲା। ଆଉ ଏମିତି ପାଖାପାଖି ଯୋଉରା ଆଉ ସେଠିକି ଯାଉ ଆଉ।
ହଁ ଆମେ ବି ସେମିତି ଓଡ଼ିଶାରେ ପ୍ରାୟ ସବୁ ମନ୍ଦିର ଦେଖି ସାଇ ଲୁଣି। ଖାଲି ଅଛି ସେ ଚିଲିକା ପଟ ଲାଇନ ଦେଖିନୁ ଟିକେ। ଆଉ ସେପଟେ ତାରାତାରିଣୀ ଚିଲିକାପଟ ଗଞ୍ଜାମ, ବ୍ରହ୍ମପୁର। ଏସବୁ ଯାଇନୁ କିନ୍ତୁ ଆଉ ପୁରୀ, ବାଲେଶ୍ଵର ଯାଇନୁ ଏତିକି ଯାଇନି ନା ଆଉ ସବୁ ଦେଖି ସାଇ ଲୁଣି ଏଥର ବାହାରକୁ ଯିବା ସେ ପାଇଁ ପ୍ଲାନିଂ କରୁଛୁ ଆଉ ଓଡ଼ିଶା ବାହାରେ। ଏ ଯୋଉଁ ସବୁ ବୈଷ୍ଟମୀ ଦେବୀ ଅଛନ୍ତି ସବୁ ମନ୍ଦିର ସବୁ କେଦାରନାଥ, ବଦ୍ରିନାଥ।
ହୁଁ।
ରାମେଶ୍ୱର। ମୋ ବାହାରକୁ ଏଥର ପ୍ଲାନିଂ କରିଛି ଯିବା ପାଇଁ ଛୁଆ ଛୋଟ ଥିଲା ନା କୁଆଡେ ଯାଇ ହଉନଥିଲା। ଏବେ ଛୁଟି ଖରାଦିନେ ହଉ। ଛୁଟି କେତେବେଳେ ଦଶରା ଛୁଟି ହେଲେ ବାହାରି କି ଯିବୁ ଓଡିଶାରେ ସବୁ ତ ଦେଖି ସାଇଲୁଣି ପୁରୀ। ତ ପ୍ରାୟ ବର୍ଷକୁ ଦି ତିନି ଥର ଯାଉଛୁ ଆଉ ଯେତେ ଗଲେ ବି ତ ମନ ଜମା ବୁ ଚୁନି ମାନେ ଆଜି ଯାଇଥିବୁ କାଲି। ହୁଁ ଆଜି ଯାଇଥିବୁ କାଲି ଯିଏ ବି ଡାକିବ ଯିବାକୁ ଇଚ୍ଛା ହବ।
ହୁଁ।
ଆଉ ସେମିତି କହୁଛ କଣ ଏମିତି ଦେଖିନୁ ବିରଜା ମନ୍ଦିର ଜମା ଦେ କିନ୍ତୁ ସେ କାଳେ ଆଦି ମା ଶକ୍ତିଙ୍କ ପୀଠ ସିଏ ପୁରା। ଓଡ଼ିଶାର। ଜମା ଦେଖିନି ମୁଁ ସେଇଠିକି ପ୍ଲାନ୍ କରିଛ ସେଇଠି ଜଣେ ବାହା ହେଇଛନ୍ତି ଆମ ନଣନ୍ଦ ଜଣେ। ଯାଉଛୁ ତାଙ୍କ ଘରୁ କୁ ହେଲେ ଏ ସେଠି ଯାଇ ହଉନି ପାଖ। ପାଖେ ରେ ବାହା ହେଇଛନ୍ତି ସେଇଠୁ ଦଶ କିଲୋମିଟର ହବ ମନ୍ଦିର। ମାଆଙ୍କ ଡୋରି ଲାଗୁନି ଥରେ ଯାଇଥିଲୁ ତା ନିର୍। ବନ୍ଧ କୁ ଯେ ପଳେଇଆଇଲୁ ଆଉ ଥରେ ସେମିତି ଯାଇଥିଲୁ ଯେ।
ପିଣ୍ଡ ପଡ଼େ ଯେଉଁ ପକାନ୍ତିନି ଶ୍ରାଦ୍ଧ।
ହଁଅଁ।
ସେଇଠି ଯେଉ ବାପା ମା ଇଏ ହେଇସାରିଲା ପରେ ପକେଇକି ଯେଉ ସିଆଡ଼ୁ ଆସନ୍ତି ନହେଲେ। ଏଇଠି ବି ର ଯ ସିଆଡେ ନ ଯାଇ ପାରୁଛି ଦୂରକୁ ଏଇଠି ପକେଇକି ବି ପୁରୀରେ ଦର୍ଶନ କରିକି।
ହଁ
ସବୁ ହଉଛି ହୁଁ।
ହୁଁ ବିରଜା।
ହୁଁ।
ହଁ ତାଙ୍କର ଗୋଟେ କୋଉଠି ଯାତ୍ରା ହୁଏ କୋଉଠି କି ମୁଁ ଜାଣିନି। ଦେଖିବା ଯଦି ହବ ସେଇଠିକି ନହେଲେ ଟିକେ ଯିବା ଆଉ ତାଙ୍କ ଯାତ୍ରା ବେଳକୁ ଆଉ।
ହଁଉ।
ମାଆଙ୍କର ଯାତ୍ରା ହୁଏ ବର୍ଷକୁ ଥରେ ବିରଜା ଯାତ୍ରା। ସେଇଠିକି ହୁଁ ଯିବା ଆଉ। ଆଉ ଆଉ ସମସ୍ତଙ୍କ ଦେହ ପା ଭଲ ଅଛି।
ହୁଁ ହୁଁ ଭଲ।
ରଜରେ କଣ ସବୁ ପିଠା ପଣା କରିଥିଲ ଆଜି ଏ ବର୍ଷ କଣ କେମତି ରଜସେ। ସେଲିବ୍ରେସନ୍ କରିଥିଲ।
ହଁ ହେଇଥିଲା ଆମର କାକରା ଚାଉଳ କାକରା ହେଇଥିଲା। ଆଉ ହେଇଥିଲା ମୁଆ ପିଠା।
ହୁଁ।
ଆଉ ଚକୁଳି କଡ଼େଇ ପିଠା।
ହୁଁ।
ପୋଡ ପିଠା ଆଉ ବରା ଦିନେ ହେଇଥିଲା ଆଉ।
ହୁଁ ଏତେ ପ୍ରକାର ହେଇଥିଲା ଆଉ ଆଉ ଫାଷ୍ଟ ଦିନ ବୋଧେ। ଆଇଁଷ କରିକି ଖାଇ ଦେଇଥିବେ ଆଉ।
ହଁ ରବିବାର ଦିନ ଆଇଷ ତାପରେ ରଜ ସରିଲା ପରେ। ପୁଣି ବୁଧବାର ଦିନ ହେଇଥିଲା ମଟନ ଆଉ।
ଉଁ ହୁଁ। ଆଉ ଚାଉଳ କାକରା ତ ମତେ ଭାରି ବଢିଆ ଲାଗେ ଆଉ ଚାଉଳ କାକରା।
ଚାଉଳ କାକେରାଟା ହୁଁ ହୁଁ।
ଚାଉଳ କାକେରା ବଢିଆ ଟେଷ୍ଟ ମୋ ବୋଉ କରେ ଚାଉଳ କାକେରା। ଇ ଛେନାପୁର ଦେଇକି ବଢ଼ିଆ ଲାଗେ।
ଆମର ବି ସେଇ ଛେନାପୁର ଦେଇଥିଲୁ।
କେମିତି କଣ କରିଥିଲ।
ଏଇ ଚାଉଳକୁ ଆଗେ ଧୋଇ ଭିଜେଇବ ଭିଜେଇକି। ତାକୁ ଗଡ଼େଇକି ଶୁଖେଇବ ଶୁଖେଇଲା ପରେ ଗ୍ରାଇଣ୍ଡର ମେସିନ ରେ ହବ। ତାପରେ। ଗୁଡ ନଡ଼ିଆ ନଡ଼ିଆକୁ ଛେନାକୁ ଆଗେ କୋରି କି ଭାଜିକି ରଖି। ରଖିବ ତାପରେ ଚୁନାକୁ। ପାଣି ଦେଇକି ଗୁଡ ପକେଇକି ତାକୁ ଆଣ କରିବ। ଆଣ ଆଣ କରିକି ତାକୁ। ଖଳି କରିବ ଖଳି କରି ଇଏ କରିକି ତେଲ ଦେଇକି ଛାଣିବ ବଢ଼ିଆ ଲାଗେ ଆଉ। ପୁରା ବ୍ରାଉନ ବ୍ରାଉନ କଲର ହେଇଯିବ ବଢିଆ ଲାଗିବ।
ହୁଁ ସେଇ ପିଠାଟା ବାସି ଖାଇଲେ କାଳେ ବେଶୀ ବଢିଆ ଲାଗେ।
ହୁଁ ବାସି ଖାଇଲେ ଭଲ ଲାଗେ ଦି ଦିନ ବି ରହିବ କିଛି ନଷ୍ଟ ହବନି।
ହୁଁ ହୁଁ ତାକୁ ବାସି ମାନେ ସକାଳୁ ମୁଁ ବେଶୀ ସମୟ। ହଁ ଯେତିକି ସନ୍ଧ୍ୟାରେ ହେଲା ଗୋଟେ ଦିଟା ଖାଇଥିବୁ ସକାଳୁ କିନ୍ତୁ ଉଠିକି ଖାଇବ ପୁରା ମାନେ ଟେଷ୍ଟ ଲାଗିଥିବ
ତ ଦହି ଦହିରେ ଲଗେଇକି ଖାଇଲେ ଆହୁରି ଭଲ ଲାଗିବ
ହଁ ହଁ ଦହି ପୋଡ ପିଠା ଆଉ ଚାଉଳ କାକ
ହୁଁ ହୁଁ ହୁଁ ହଁ
ବହୁତ ଦିନ ହେଲା ଖାଇନୁ ପିଠା ଚାଉଳ କାକରା ପୋଡ ପିଠା ତ ଏବେ କରିକି ଦେଇଥିଲେ ବୋଉ ଖାଇଛୁ ଚାଉଳ କାକରା ଆଉ ଗୋଟେ କଣ ଦୁଦୁରା ପିଠା ଆଉ କ୍ଷୀର ପୋଡ ପିଠା ସେଟା ବି ବଢ଼ିଆ ଲାଗୁଛି ଏମିତି ଆଉ ଖାଇନୁ ଦେଖିଆ ଘରକୁ ଗଲେ କେତେବେଳେ ଛୁଟିରେ ହେଲେ ଖାଇ ଖାଇବ ଆଉ ଆମେ ତ କରିପାରୁନୁ ମତେ ସେ ଆସିନି ବି
ହୁଁ
ବୋଉ କରେ ଖାଉ ନହେଲେ ମୋ ଶାଶୁ କରନ୍ତେ ଆଉ ଆଉ ଆଉ କଣ କେମିତି ରଜରେ ତମ ଗାଁରେ ରଜ କେମିତି ହେଲା ଏ ବର୍ଷ
ହଁ ରଜ କଣ ଏଇତ ଖରା ଜୋରରେ ହେଲା ଏ ବର୍ଷ ବର୍ଷା ତ ନାହିଁ। ଆଉ ଗୋଟେ ଦିନ ବର୍ଷା ହେଇଥିଲା ଟିକେ ନହେଲେ ଖରା ପ୍ରବଳ ଖରା ଆଉ କଣ ସେମିତି ଛୁଆ ତାଙ୍କର ଯାଆନ୍ତି ଦୋଳି ଖେଳି ହାଲିଆ ହେଇକି ପଳେଇ ଆସନ୍ତି
ହଁ ହଁ।
ଗୋଟେ ଦିନ ବର୍ଷା ହେଇଥିଲା ସେଦିନ ବନ୍ଦ ଥିଲା ଦୋଳି ଆଉ ଦି ଦିନିଆଙ୍କ ହେଇଛି ଏମିତି ଖରା ଗରମରୁ ସେ ଛୁଆ ଯାଆନ୍ତି ଖେଳିକି ଆସନ୍ତି
ହ
ଏମିତି ଆଉ।
ହଁ ହଁ ହଉ ହଉ ତାହେଲେ ମୁଁ ଟିକେ ରଖୁଛି ପରେ କଥା ହେବି
ହୁଁ ହୁଁ।